ହ୍ୟାଲୋ।
ହଁ କହ।
ଆକ୍ଚୁଆଲି ଖୁଡ଼ି ମୋତେ ବିରିୟାନୀର ରେସିପି ଦରକାର।
ତୁ କଣ କଣ ଜାଣିଚୁ ମତେ ସେଇଟା ଆଗ କହ?
ମୁଁ ଫଷ୍ଟ ଯେମତି ଯେମିତି ଆମର ହାଣ୍ଡି ବସେଇକି ପାଣି ଗରମ କରନ୍ତି ସେଥିରେ ତେଲ ପଡେ। ସବୁତକ ଗରମ ମସଲା ପଡେ। ଆଉ ଗରମ ମସଲା ତାକୁ ଗରମ ମସଲା ରେ ଷ୍ଟାର୍ ଡାଲଚିନି ରହିଲା, ତେଜପତ୍ର ଗୋଲ ମରିଚ ଗୁଣ୍ଡ, ଗୋଲ ମରିଚ। ଗୋଲ ମରିଚ ରହିଲା, ତାକୁ ନର୍ମାଲ ପାଣିରେ ପକେଇକି ଫୁଟା ହବ। ଫୁଟା ହେଇ ସାରିଲା ପରେ, ତାପରେ ଚାଉଳ ଧୁଆ ହବ ଚାଉଳ
ଚିକେନ୍ ମ୍ୟାରିନେଟ୍
ହଁ ଚିକେନ୍ ମ୍ୟାରିନେଟ୍ ରେ ରହିଲା, ଚିକେନ୍, ଚିକେନ୍ ପରେ ରହିଲା ଉଁ ବିରିୟାନୀ ମସଲା ପଡ଼ିବ, ଦହି, ଲେମ୍ବୁ ତାପରେ ପୋଦିନା ପ ଧନିଆ ଧନିଆ ନାଇଁ। ଅ କେଉଡା ୱାଟର୍ ତାପରେ
ଓକେ, ତାକୁ କେତେ ମିନିଟ ଆମେ ମାରିନେଟ କରିକି ରଖିବା?
ପାଖାପାଖି ଅଧଘଣ୍ଟା।
ଓକେ, ନେକ୍ସ୍ ଟ ର ଫେଜ୍ ଦେନ୍?
ତାପରେ ତାକୁ କଡ଼େଇରେ ବସେଇକି ତାକୁ ଫାଷ୍ଟ କଷା ହବ। କଷା ହେଲା ପରେ ଏମିତି କି ଏମିତି କି ଅଧା କଷା ହେଇଥିବା ଦରକାର। ବେଶୀ ସେ ସିଝି ନଥିବ ହେଲା ସେତିକି।
ତାପରେ ନର୍ମାଲ ଏଠୁ ଆମର ଭାତ ଟା ହେଇ ସାରିଲା ପରେ
ଭାତ ହେଇସାରିଲା ପରେ ତାକୁ ଗାଳିବ ଗାଳି ସାଇଲା ପରେ ତାକୁ ଫାଷ୍ଟ ଥଣ୍ଡା କରିବା ପାଇଁ ଯେମିତି ଭାତ ଟା ଯେମିତି ଅଧା ହେଇଥିବ।
ତାପରେ ଆମର ଯୋ ଉପର ତଳ କରିକି ଆମର ଯୋଉ ସବୁ ମାନେ ତଳେ ଚିକେନ୍ ଦେନ୍ ଭାତ ଏମିତି କରିକି ସେଇ ଫେଜ୍ ରେ ଆମୁକୁ କଣ କଣ ପକେଇବାକୁ ପଡିବ।
ହୁଁ ସେଇ ଫେଜ୍ ରେ ଫାଷ୍ଟ ଲେୟାରରେ ରହିଲା ଭାତ। ତା ଉପରେ ଚିକେନ୍। ଭାତ ଆଉ ଭାତ ଓପରେ ରହିଲା ଯୋଉ ଚିକେନ୍। ଚିକେନ୍ ଉପରେ ତାର ଗ ଗାର୍ଣିଶିଂ ପାଇଁ ପଡେ ଯୋଉ ପିଆଜ ଛଣା ପିଆଜ ତାପରେ ପୋ ପୋଦିନା ତ୍ର ଏମିତି ଲେୟାର ହେ ହେଇକି ରୁହେ। ଲେୟାର୍ ହେଇକି ତାପରେ ତାକୁ ଗୋଟେ ତଳେ ଅ ତାୱା ରଖା ହେଇକି ପାଣି ଦିଆ ହେଇକି ଦମ୍ ଦିଆ ହୁଏ ସେତିକି।
ହଁ ନାଇଁ ମୁଁ କହୁଥିଲି ଆମେ ଯେତେବେଳେ ଯୋଉ ମାନେ ଆମେ ଯୋଉ ଥାକ କରିକି ଯୋଉ ରଖିବା ଚିକେନ୍ ତ ସେଇ ସେଇ ଟାଇମ୍ ରେ ଆମକୁ କଣ କଣ ସେଇଥିରେ ଆଉ ଆଡ୍ କରିବାକୁ ପଡିବ ମସଲା। ଯେମିତିକି ଆମୁକୁ ତ ଆଡ୍ କରିବା ନା ଆମକୁ ଚିକେନ୍ ବିରିୟାନୀ ମସଲା ଆଡ଼୍ କରିବାକୁ ପଡ଼ିବ। ହେଲା ତାପରେ ପୋଦିନା ପତ୍ର ପକେଇବାକୁ ପଡିବ। ସେ ତାପରେ ସେ ଯୋଉ ପିଆଜ ଛଣା ପିଆଜ ପକେଇବାକୁ ପଡିବ। ଆମକୁ ଟିକେ ନାକୁ ଯୋଉ କଲର୍ ପାଣି ଟିକେ ନାକୁ ତାକୁ ମଝିରେ ମଝିରେ ଗ୍ୟାପ୍ ରେ ପକେଇବାକୁ ପଡିବ। ଦେନ୍ ଆମେ ତାକୁ ଅଟାରେ ଆମେ ତାକୁ ବନ୍ଦ କରିଦବା। ଯୋଉଥିରେ କି ତାର ଅ ଗ ଗ୍ୟାସ ଟା ବାହାରକୁ ଯିବନି। ତାପରେ ଆମେ କଣ କରିବା ତାୱାରେ ପାଣି ଦେଇକି ଆମେ ତା ଉପରେ ହାଣ୍ଡି ଟା ବସେଇବା। ହଁ ସେ ନିହାତି ତିରିଶ ମିନିଟ୍ କି କୋଡିଏ ପଚିଶ ମିନିଟ୍ ସେ ବସିବ।
ହଁ, ପଚିଶ ମିନିଟ୍ ବସିଲା ପରେ ତାପରେ କେମିତି ଜାଣିବ ସେଇଟା ହେଇଗଲାଣି ବୋଲି?
ସେଇଟା ତମେ ଦେଖିବ। ତମର ମାନେ କଣ ତାର ଲା ଟାଇମ୍ ଲିମିଟ ଅଛି। ସେଇଟା ତମେ ଜାଣିପାରିବ।
ଆଚ୍ଛା ସେମାନେ କିଛି ବି ଖୋଲିକି ଦେଖିବାକୁ ପଳେଇ କି ଯିମିତି କି
ଖୋଲିକି ଦେଖିବନି। ତମର ସେଇଟା ଯାହେଲେ ଦେଖ ତମର ଯେ ଯେତେବେଳେ ସେଟା ହେଇଯିବ ତମେ ଥ ତମେ ତ ସାଙ୍ଗେ ସାଙ୍ଗେ ଖୋଲିବନି। ଯା ହେଲେ ବି ପନ୍ଦର, କୋଡିଏ ମିନିଟ୍ ପରେ ଯାଇକି ତମେ ଖୋଲିବ ସେ ସେଇଥିରେ ହିଁ ହେଇଯିବ।
ହଁ। ସେତିକିରେ ବେ ବିରିୟାନୀ ରେଡି। ନା ଅଲଗା
ହଁ ବିରିୟାନୀ ସେଇଥିରେ ଆମର ହେଇଗଲା ଆଉ। ବା ତା ସାଇଡ ରେ ଆମେ କରିବା ନା କଚୁମ୍ବର ଟା ପୁଣି କରିବା।
ହଁ ହଁ, କଚୁମ୍ବର ପାଇଁ କଚୁମ୍ବର ପାଇଁ ନର୍ମାଲ ଦହି, ଦହିରେ ତମେ ଯୋଉ ପଡେ ଚାଇନା ସଲ୍ଟ ଯେଉଁ ପଡେ। ସେଥିରେ ତାକୁ ଫାଷ୍ଟ ଫେଣ୍ଟିକି ଟିକେ ଦହିକୁ ଟିକେ ପତଳା କରାହୁଏ। ଦହିକୁ ପତଳା କରିସାରିଲା ପରେ, ଏଥିରେ ପିଆଜକୁ ଛୋଟ ଛୋଟ କରି କାଟିକି ପକାହୁଏ। ଟ ଟମାଟୋକୁ କାଟିକି ପକା ହୁଏ। ତାପରେ ଯୋଉ କା କୁଡ଼ି କାଟିକି ପକାହୁଏ, ଛୋଟ ଛୋଟ ହେଇକି। ସେତିକିରେ ତାପରେ କିଛି ସମୟ ରଖିଗଲା ରହିଗଲା ପରେ ସେ ପା ସେଇଆ ମାନେ ତଳ କଚୁମ୍ବରଟା ଭଲ ଲାଗେ ଆଉ। ସେତିକି ନା ଅଲଗା କି
ଆମେ ଏ, କିନ୍ତୁ ଆମେ ଯେମିତି କରୁଛୁ, ଦୋକାନରେ ଆମଠୁ ଅଧିକ ଟେଷ୍ଟ। ତ ଆମେ ସେଟାକୁ କେମିତି ମୋଡିଫାଏ କରିବା?
ମୋଡିଫାଏ କରିବା ପାଇଁ ସେମାନେ ଯାହା ଯାହାବି କଚୁମ୍ବର ପାଇଁ ତ, ନା ବିରିୟାନୀ ପାଇଁ?
ହଁ, ଆମେ ଆଉ ଗୋଟେ ଜିନିଷ ଭୁଲିଗଲେ, ଆମେ ଯେତେବେଳେ ଯୋଉ ଆମେ ଯୋଉ କରିବା, ଯୋଉ ଥାକ ଥାକ କରିକି ଯୋଉ କରିବା ଠିକ ସେଇ ଟାଇମ ରେ ହିଁ ଆମେ ଗୋଟେ ଜିନିଷ ଭୁଲିଗଲେ, କଣ
କଣ କଣ ଆଉ ଥେ ଟିକେ କହିଲେ ତମର ଭଏସ ଟା ଟିକେ ଇଏ ହେଲା, ଅନବାଲାନ୍ସ ହେଇଗଲା। ହଁ ଅତର ଯୋଉଟା କି ଯୋଉ ବାନେ କଣ, ବିରିୟାନୀ ର ବସ
ତାର ଯୋଉ ହଁ, ତାର ଯୋଉ ବାସ୍ନାଟା ଆସେ, ସେଇ ଅ ଅତଟା ଆଡ କରିବାକୁ ଭୁଲିଗଲେ ତ, ସେଇ ଅତରଟା ଆଡ ହବ ଯେତେବେଳେ ଆମେ
ଆମର ବିରିୟାନୀ ଏତିରେ ଆମେ ଲ ଇଏ ଥା କ ଥାକ ରଖୁଥିବେ, ସେଇ ଟାଇମରେ ଆଡ ହୁଏ, ହଁ। ସେତିକି, ସେତିକି ନା ଆଉ କିଛି ବି ତାର ଅଲଗା କିଛି ବି ପ୍ରୋସେସ ଥାଏ, ଯୋ ମାନେ
ଅଲଗା ବହୁତ ସାରା ପ୍ରୋସେସ ଅଛି। କିନ ପ୍ରେସର କୁକରରେ ବି କିଛି ଜଣ କରନ୍ତି। ମୁଁ ତ ପ୍ରେସର କୁକ କରରେ ଜାଣିଛି, ମୁଁ ତ ହାଣ୍ଡିରେ ହିଁ କରେ।
ହଁ
ପ୍ରେସର କୁକର ର ମୋର ଆଇଡିଆ ନାଇଁ। ଆଉ ଆଉ କଣ କଣ ବିରିୟାନୀ ତମେ ଜାଣିଛ?
ନର୍ମାଲ ଭେଜ ବିରିୟାନୀ ଯୋଉ ହୁଏ, ସେଥିରେ ମାନେ କଣ କଣ ପଡେ? ଇଏ ର ଗଲା ଚିକେନ ବିରିୟାନୀ, ଭେଜ ବିରିୟାନୀ ର ହଁ, ଭେଜିଟେବଲ କୁ ଫାଷ୍ଟ କଣ କରାହୁଏ?
ଶୁଣ, ଭେଜିଟେବୁଲ ଆମର ଭେଜିଟେବୁଲରେ ଯେମିତି କୋବି ବିନ୍ସ, ଆମର ମଟର ଗାଜର, ଆଳୁ ବି ତମେ ପକେଇ ପାରିବ। ଆଉ ତମେ ଆଡି ଆଡିସନାଲ, ତମର ପନିର ଫନିର ଯାହା ପକେଇବା କଥା ପକେଇବ। କିନ୍ତୁ ଏଇଟା କି, ଆମେ ଚିକେନରେ ଯେମତି ମ୍ୟାରିନେଟ କରୁଛୁ, ଦହି ଫହି ପକେଇକି ସବୁ ଆମେ ସେମତି ହିଁ ମ୍ୟାରିନେଟ କରିବା।
ଆଚ୍ଛା, ଭେଜ ବିରିୟାନୀ ରେ
ସେଇଥିରେ ହିଁ ହବ, ହଁ, ସେଇ ପ୍ରୋସେସରେ ହିଁ ହବ।
ହଁ
ସେଥିରେ କିଛି ଅଲଗା ଇଏ ନାଇଁ, ସେମ ପ୍ରୋସେସ ରେ ହିଁ ହବ।
ହଁ, ଆଚ୍ଛା, ମାନେ ଭେଜିଟେବଲକୁ ଫାର୍ଷ୍ଟ ମାନେ ଅଣ୍ଡା ବିରିୟାନୀ। ଅଣ୍ଡା ବିରିୟାନୀ ଶୁଣିଛି କେବେ, କ ଟ୍ରାଏ ହେଇନି। ସେଇଟା ପୁଣି କେମିତି କର, ଯାହାହେଲେ ବି ଯା ଜାହେଲେ ବି ତ ସବୁ ଜିନିଷ ତ ମାରିନେଟ ହଉଛି ନା ଅଣ୍ଡା ବିରିୟାନି
ହଁ ଆଉ ମଟନ ବିରିୟାନୀ ତାର ପ୍ରୋସେସ ଅଲଗା। ମଟନ୍ ବିରିୟାନୀ କୁ ଫା ମଟନ ତ ସେମିତିରେ ସିଝିବନି ବିକ ଆମକୁ ମଟନ୍ ଯାହା ହେଲେ ବି ଆମକୁ ସିଝିବାକୁ ପଡିବ। ତ ମଟନ ସିଝେଇବାକୁ ପଡିବ। କହ ତାପରେ ଯେମତି ଅଲରେଡି ସେ ମ୍ୟାରିନେଟ ହେଇକି ହିଁ ସିଯା ହବ।
ହଁ ହଁ।
ଟିକେ ଟାଇମ ଲାଗିବ ଆଉ ଯେମିତି ଚିକେନ ବିରିୟାନୀରା ଏତେ କମ ସମୟରେ ହେଇଯାଏ। କିନ୍ତୁ ମଟନ ବିରିୟାନୀ ତାର ଟାଇମ ଟେକିଙ୍ଗ ଟା ଅଧିକା। ଆଉ ନର୍ମାଲ ଚିଙ୍ଗୁଡି ବିରିୟାନୀ ଏଡା ସବୁ ସେମ ରେସିପି। କିଛି ଅଲ କିଛି ଇଏ ନାହିଁ। କିନ୍ତୁ ମତେ ଅଣ୍ଡା ବିରିୟାନୀ ଟା ଆସେନି।
ହଁ ହଁ ମତେ କୁହ ଭେଜ ବିରିୟାନୀର ଯୋଉ ହେଲା ଆମେ ସବୁ ତକ ତ ଇଏ ରଖିଲେ। ମାନେ ତାକୁ ବି ମ୍ୟାରିନେଟ୍ କରି ରଖିଲେ ସବୁତକ ଭେଜିଟେବୁଲକୁ ମାରିନେଟ ସବୁତକ ପରିବାକୁ ଆମ୍ ମ୍ୟାରିନେଟ୍ କରିକି ରଖିଲେ।
ହଁ।
ତାକୁ ତାପରେ କଣ ଯୋଉ ଭେଜିଟେବୁଲକୁ ଫାର୍ଷ୍ଟ ତାକୁ ଯୋଉ ଆମେ ଯେମିତି ଚିକେନ କୁ କଷା ଫାଷ୍ଟ କରୁଛୁ ଚିକେନ କଷା।
ସେମ ପ୍ରୋସେସରେ ଭେଜିଟେବଲ ହିଁ ହବ।
ସେମ୍ ପ୍ରୋସେସ ଭେଜିଟେବୁଲ ହବ।
ଭେଜିଟେବୁଲ ଟା ସେମିତି ହିଁ ହବ ସେମତି ହିଁ ମାନେ
ହଁ ଓହୋ ହଁ।
ତାପରେ ଯେମିତି ପାଣି ହଁ ଯେମତି ଯାହା ହଁ ରହିବାର ଅଛି ସେମିତି ହିଁ ରହିବ। ଆଉ ତମେ ଏଥିରେ ଲେଆରିଂ କଲେ ଚଳିବ ନ କଲେ ବି ଚଳିବ।
ହଁ ହଁ ହଁ ଆଚ୍ଛା ନାଇ ମତେ
ଭାତ ଟା ଯେମିତି ହେଲେ ବି ଯା ହେଲେ ଟାଣ ରହିବାକୁ ବାଧ୍ୟ।
ନହେଲେ ସେ ଯେତେବେଳେ ଦମ ଦିଆ ହୁଏ ସେତେବେଳକୁ ଯାଉ ହେଇଯିବ ଆଛା। ହଁ ମୁଁ ସେଇ କଥା ପଚାରୁଥିଲି ବିରିୟାନୀ ଟିକେ କରିବା ଆଉ।
ହଁ କରିବ ଆଉ କଣ କଣ ଜାଣିଛ ଆଉ କଣ ରୋଷେଇ ଜାଣିଛ
ମତେ ଜଣା ଅଛି ଅଣ୍ଡା ଭୁଜିଆ ଅଣ୍ଡା ଭୁଜିଆ
ଅଣ୍ଡାଭୋଜି ଆଉ ଚିକେନ୍ ରେ ଆଉ କଣ ଜାଣିଚ?
ଚିକେନ ଚିକେନ୍ କଷା ଆସିବ ଚିକେନ ତରକାରୀ ଆସିବ ଚିକେନ ସିକ୍ସଟି ଫାଇବ୍ ନା ଆସିବନି ଚିକେନ୍ ଚିକେନ୍ ଯୋଉ ପପ୍ କର୍ନ ହୁଏ
ହଁ ହୁଁ
ସେଇଟା ଆସିବ ତମକୁ କଣ କଣ ଜଣା ଚିକେନ ରେ
ମତେ ଚିକେନ ରେ ଚିଲି ଚିକେନ ଜଣା ଚିକେନ ପକୋଡା ଜଣା। ଆଉ ଚିକେନ ଫ୍ରାଇଡେ ରାଇସ୍ ଜଣା ଚିକେନ ରୋଲ ଜଣା ଚି
ହୁଁ ହଁ ହୁଁ।
ଆଉ ସେମିତି କିଛି ଆସିନି ଆ ଚିକେନ ମୋମୋ ଜାଣିଛି?
ତମକୁ କହିଲି ଏତେ ସବୁ ଜିନିଷ ଜଣା ଅଛି ତ କର କରିକି ଆମକୁ ଖୁଆଅ
ହଁ ହଁ ଆମେ ତମକୁ କରିକିରିି ଖୁଆଇବୁ।
ହଁ ହଁ ଦେ କଲେ ଭଲ ହୁଅନ୍ତା କହିଲେ କିଛି ହେଇପାରିବନି
ଆଉ କଣ କୁହ ଏବେ କଣ ପଢାପଢି କରୁଚ?
ମୁଁ ଏବେ ମୋର ଜଷ୍ଟ ବି ସିଏ ସରିଛି ଏମ୍ ସି ଏ କରିବି ଏମ ସଏ କରିବି ବୋଲି ଓଜେଇ ଦେଇଥିଲି ଗଭର୍ଣ୍ଣମେଣ୍ଟ ର।
ଏମ୍ ସିଏ କୋଉଠି କରିବ ଏମ୍ ସିଏ ଟା କୋଉଠି କରିବ।
ରାଜଧାନୀ ଇଞ୍ଜିନିୟରିଂ କଲେଜ୍‌ରେ
ଆଚ୍ଛା ତମେ ଏଇନା କୋଉଠି ରହୁଛ।
ବ୍ରାମେଶ୍ୱର ପାଟଣା।
ଆଚ୍ଛା ଘରେ ସବୁ କିଏ କିଏ ଅଛନ୍ତି?
ଘରେ ମୋର ମାମା, ବାବା, ମୋ ମାଉସୀ ଝିଅ। ତାପରେ ମୋ ସାନ ଭାଇ ଆଉ ଜେଜେ ଜେଜେମା ଦାଦା ଖୁଡ଼ି ତାଙ୍କ ଛୁଆ ସବୁ। ହଁ
ଆଛା।
ତମେ ଏବେ କୋଉଁଠି ଅଛ?
ମୁଁ ରହୁଛି ଆକ୍ଚୋଲି ବମ୍ବିଖାଲରେ। ହଁ କୁହ ଆଉ କଣ କହୁଛ କୁହ ତମର ଓଜେଇ ପରି ରେଜଲ୍ଟ ବାହାରିଗଲାଣି
ହଁ ହଁ ଓଜେଇ ପରୀକ୍ଷା ରେଜଲ୍ଟ ଆସିଗଲାଣି।
ରଖିଛେ ସବୁ
ମୋର ରିଂର୍ୟାଙ୍କ୍ ଆସିଛି ଥ୍ରୀ ଥ୍ରୀ ନାଇନ୍ ଫାଇଭ୍ ମାନେ ଥ୍ରୀ ଥାଉଜେଣ୍ଡ ଥ୍ରୀ ହଣ୍ଡ୍ରେଡ଼୍ ନାଇଣ୍ଟି ଫାଇଭ୍। ର୍ୟାଙ୍କ ଆସିଛି ତ ଓଜେଇ ଦେଇଥିଲି ଏଥିପାଇଁ କି ଗମେଣ୍ଟରେ ବି ହେଇପାରିବ ପ୍ରାଇଭେଟ ସେଥିରେ ହେଇ ପାରିବ ମୁଁ ଯେହେତୁ ପ୍ରାଇଭେଟ୍ କଲେଜ୍ ରେ ଆଡମିନ ମାନେ ସିଟି ବୁକିଙ୍ଗ୍ କରିଦେଇଛି ମୁଁ ଅଲରେଡି
ଆଚ୍ଛା।
ତ ସେଥିପାଇଁ ମାନେ ସେଇ ବ୍ୟାଙ୍କ୍ ଅନୁସାରେ ଯିବି ଆଉ। ସେଇ ପ୍ରାଇଭେଟ କଲେଜ୍‌ରେ ହିଁ କରିବି ଆଉ।
ଆଚ୍ଛା ଠିକ୍ ଅଛି ଆଉ ତାହେଲେ ଆମେ କୋଉଦିନ ମିଶିକି ବିରିୟାନୀ କରିବା ଆଛା ହଉ ମୁଁ ରଖୁଛି ହେଲା।
ହଁ ହଁ।